ହ୍ୟାଲୋ ହଁ। କଣ ଖାଇକି ଶୋଇଲେଣି ନା କଣ?
ନା ନା ଖାଇନି ଖାଇନି ସେଇ ସକାଳେ ଖାଇଥିଲି ଏଇନା ଖାଇନି।
ଆଛା।
ଆଉ କଣ ଆପଣଙ୍କର ସରିଲାଣି କାମ?
ହଁ ସରିଗଲାଣି ସବୁ। ଆଉ ରୋସେଇ ସାରିକି ଏଇଠି ବସଛି ଟିଭି ଲଗେଇକି ଦେଖୁଛି ଟିକେ ପୁରୀର ସବୁ ଦେଖୋଉଛି ଜଗନ୍ନାଥଙ୍କର ସିଧା ପ୍ରସାରଣ। ଦେଖୁଛି ଆଉ ଆମେ ତ ଯାଇପାରୁନେ ପୁରୀ ମନ୍ଦିର ନା ଏଇଠି ଟିଭିରେ ଟିକେ ସବୁ ଯା ଦେ ଦେଖୁଚେ ଜାଣିଛେ ସବୁ ଠାକୁରଙ୍କର ନାଇଁ ଯାଇଛି। ଏବେ ସଦା ସବୁଦିନ ଆଉ ଯାଇପାରୁଛି କି ସବୁଦିନ ଠାକୁର ସିଧାପ୍ରସାରଣ ଟା ଦେଖି ଦେଖିବାକୁ ଭଲ ଲାଗୁଛି। ଠାକୁରଙ୍କର ଆଳତିଠୁ ନେଇକି ଭୋଗ ନୀତିକାନ୍ତି ସବୁ ଦେଖଉଛି ସେଇଟା ଟିକେ ଦେଖୁଛି ଆଉ।
ଆଛା। ମୁଁ ପୁରୀ ଯାଇଥିଲି ମୁଁ ଆଗରୁ ଆଉ ସବୁ ବର୍ଷ ଆମେ ଗୁଣ୍ଡିଚାରେ ପୁରି ଯାଉ ଯେବେ ଛୋଟ ଥିଲି ମୋ ଜେଜ ଥିଲେ। ହୁଁ। ତାପରେ ଏତେ ଗହଳି ମାନେ ଅଲଗା ଦିନ ତ ଏତେ ଗହଳି। ଆଉ ରଥଯାତ୍ରାରେ ତ ନ କହିବା ହିଁ ଭଲ ମାନେ ମରିଯିବ ଅଧା। ତାପରେ ଆମେ ଲାଷ୍ଟ ଆଉ ଥରେ କଟକରୁ ଯାଇଥିଲୁ ବାଇକରେ ମୋ ଭାଇଙ୍କ ସହିତ। ଆଉ ଫାଷ୍ଟ ଆମେ ଗଲାବେଳେ ଫାଷ୍ଟ ଗଲୁ ଆମେ ସାକ୍ଷୀ ଗୋପାଳ। ସାକ୍ଷି ଗୋପାଳ ରେ ଦର୍ଶନ ପରେ ତାପରେ ଗଲୁ ଆମେ ସିଦ୍ଧ ମହାବୀର ଗୋଟେ ମାନେ ହନୁମାନ ମନ୍ଦିର ମାନେ ମୁଗୁନି ପଥର ବହୁତ ଭଲ ଲୋକ ସେଇଠି ବହୁତ ଭଲ ମନ୍ଦିର। ସିଧ ମହାବୀର ଗଲୁ, ତାପରେ ଗଲୁ ବାଟ ମଙ୍ଗଳା, ତାପରେ ଉଁ କି ଗ ଲୋକନାଥ ଲୋକନାଥ ମନ୍ଦିର ଗଲୁ। ଆଉ ତାପରେ ପୁରୀ ଗଲୁ, ପୁରୀ ଯାଇକି ଦର୍ଶନ କରି ଆଉ ଅବଢ଼ା ଖାଇକି ପଳେଇ ଆଇଲୁ ପୁଣି ବାହାରିକି। ଏ ବାହାରିକି ଆସିଲା ବେଳେ ଆମେ କୋଣାର୍କ ପଟେ ଆସିଲୁ। ଆ ଟିକେ ଚନ୍ଦ୍ରଭାଗା ରାମଚଣ୍ଡୀ। ଆଉ ଉମ କୋଣାର୍କ। ସବୁ ବୁଲାବୁଲି କରିକି ଅଳ୍ପ ଅଳ୍ପ ସମୟ ସର୍ ବୁଲିକି ଘରକୁ ଆସିଲୁ। ଆଉ ଆଉ ଆଉ କୋଭିଡାଇମରେ ପୁରି ଯାଇଥିଲୁ ଆଉ କୋଭିଡ ରେ କଣ ହେଇଛି ଆମେ ରାତି ନେଇ ପହଞ୍ଚିଲୁ। ରାତିରେ ଆଉ ରହିଲୁନୁ କୋଉଠି ଗୋଟେ ରାତି ହେଇଯାଇଥିଲା। ରାତି ଗୋଟେରେ ଆଉ କାଇହିଁ ହୋଟେଲ ନବୁ ଆଉ ସେ ଗାଡି ଭିତରେ ଟିକେ ଶୋଇପଡ଼ିଲ ତାପରେ ସକାଳେ ଉଠିକି ଫକି ଗଲୁ ଲାଇନ ରେ ଛିଡା ହେଲୁ ଲାଇନ ରେ ଯେମତି ଛିଡା ହେଇଛୁ ସେମାନେ ଆମକୁ କହିଲେ ଯେ କୋଭିଡ ସାର୍ଟିଫିକେଟ ନହେଲେ ଭିତରକୁ ଛାଡୁନାହାନ୍ତି ଆମେ ସେ କଣ କରିବୁ ଆମେ ତ ସାର୍ଟିଫିକେଟ ନେଇନୁ ତାପରେ ସମସ୍ତେ ବି ଟୀା ନେଇନଥାନ୍ତି କୋଭିଡ ଟିକା ଆଉ ତ ଘରକୁ ସବୁ ଫୋନ କଲୁ ଘରେ ଯାହାର ଯାହାର ଯୋଉମାନୋନ ସବୁ ଟୀ ନେଇଥିଲେ ସେଇମାନେେ ସବୁ କହିଲୁ ପଠାଅ ମାନେ କଣ ତମର ଯୋଉ ଗୁଡା ପଠେଇ ଦିଅ ସେମାନେ ସବୁ ପଠେଇଲେ ଅଲଗା ଅଲଗା ପିଲାଙ୍କର ସବୁ ପଠେଇଦେଲେ ଆମେ ଯୋଠୁ ଆମେ ଏଇ ଟିକେ ଟିକେ ସେମାନେ ପଠେଇଲେ ଆମେ ସେ ତାକୁ ଜେରକ୍ସ କରିକି କାଢିକି ଆଣିଲା ଭିତରେ ଆମେ ଆସିଲା ବେଳକୁ ଲାଇନ ମାନେ ଏ ଆମେ ଯେ ଛିଡା ହେଇଥିଲା ବେଳେ ଫାଷ୍ଟ କେହି ନଥିଲେ ଲୋକମାନୋନେ ଅଳ୍ପ ଅଳ୍ପ ଥିଲେ ଆଉ ଆମେ ଯେତେବେଳେ ସେ କାମ ସରକି ଆଇିଲା ବେଳକୁ ମାନେ ହିସାବ ନାହିଁ ଏତେ ଲୋକ ତାପରେ ଆମେ ଛିଡା ହେଇକି ଲାଇନ ରେ ତିନି ଘଣ୍ଟେ ବୋଧେ ଛିଡା ତିନି ଘଣ୍ଟେ ପରେ ଆମେ ଯାଇକି ଦର୍ଶନ କଲୁ ଦର୍ଶନ କରିକି ଆମେ ତା ଭିତରେ ବହୁତ ବୁଲୁ ଯେ ପର୍ଯ୍ୟନ୍ତ ମନ ଶାନ୍ତି ନହେ ଯେ ବୁଲୁ କାହିଁକି ନା ଥରେ ବାହାରି ଆସିଲା ପରେ ଆଉ ତ ଯାଇପାରିବୁନି ନା ତ ସେଇଥିପାଇଁ ଆମେ ତା ଭିତରେ ବହୁତ ବୁଲୁ ସବୁ ଦେଖୁ ଠାକୁର କୋଡି ନବକଳର ଆଉ ଲକ୍ଷ୍ମୀ ମନ୍ଦିର ଆଉ ପଛପଟଟ ପାର୍କ ଭା ବନେଇଥିଲେ ସେଇଟାକୁ ଆଉ ସବୁଦ ଭିତରେ ବୁଲାବୁଲି କରି ତାପରେ ଦେଖି ଦେଖିକି ଅବଡା ଖାଇକି ଆଉ ଟଙ୍କା ତରାଣି ପିଉ ଆଉ ଭୋଗ ଆଣିକି ତାପରେ ଆମର ସବୁ ଏଇ ଯୋଉ ଆଗରୁ ବିକ୍ରି ହୁଏ କାଠି ମାାରି କାଠ କାଠ ମାାରିବା ବିକି ହୁଏ ସେଇଟା ଆଉ ପୁରୀର ଉ ବିକ୍ରି ହୁଏ ଆମର କଣ କହିଲେ ସେଇଟା ପାଟ ପୁଲି ହାତରେ ଲଗାନ୍ତି
ଓହୋ
ଏଇଟାକୁ ଆମେ ଆଣୁ ଏଇଟାକୁ ଆଣୁ ପୋଗ ବି ଆଣୁ ସମସ୍ତଙ୍କୁ ବଣ୍ଟା ହେବା ପାଇଁ ତାପରେ ସମୁଦ୍ର କୂଳକୁ ଯାଇକି ସେଠିକି ସବୁ ବୁଲାବୁଲି କରିକି ଖିଆପିଆ କରି ତାପରେ ଆମେ ଫେରୁ ଆଉ
ହଁ ଆମେ ବି ସେମିତି ଏବେ ବାହାରିଥିଲୁ ସେମିତି ଯିବୁ ବୋଲି ତାପରେ ଏଇ ରଜ ଥିଲା ଦି ଦିନ ବାହାଘର ଯିବୁ ବୋଲି ତାପରେ ଆମର ଜଣେ ଦେହ ଖରାପ ହେଲା ତ ସେଇଆଡେ ସ ପଳେଇଲେ ସେ ପିଲିଲାଇନି ତାହେଲେ ସେ ତାଙ୍କୁ ଦେଖିବାକୁ ଗଲେ ସେ ଆଉ ଯାଇପାରିଲୁନି ତାପରେ ତା ପରଦିନ ଶୁଣେଇିଲୁ କି ରଲେ ତାପରେ ସେ ଆଉ ଯାଇ ହେଲାନି ବନ୍ଦ ହେଲା ତାର୍ ଆମେ ଯାଇଥିଲୁ ବର୍ଷେ ତଳେ ଯୋଉ କାର୍ତ୍ତି ମାସରେ ଅଣ ନବମୀ ଟାଇମ ରେ ସେ ସେଦିନ ଏତେ ଭିଡ ଥିଲା ଠାକୁରଙ୍କର ତ ଅଣାନବେ ମ ଆହୁରି ଭିଡ ତାରେ କାର୍ତ୍ତିକ କାର୍ତ୍ତିକ ମାସରେ ଯୋଉ ଭବିଷ୍ୟତ କରୁଛନ୍ତି ସେ ଆହୁରି ଭିଡ ତାର ଆମେ ସେ ଭିତରେ ଯୋଉ ଲମ୍ବା ଲାଇନ ସକାଳ ଛଅଟା ଯୋ ଲାଇନ ରେ ଛିଡ଼ା ହେଇଚୁ ଯେ ଆମେ ଦଶଟା ଯାଇକିନା ପୁରା ମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲୁ। ତାପରେ ସେଠି ପହଞ୍ଚିକି ପୁଣି ସେଠୁ ପୁଣି ଲାଇନ ରେ ପଶିଲୁ ଯୋଉ ଠେଲା ପେଲା ହେଇକିନା ତ ଆମେ ପୁରା ସାଢ଼େ ଏଗାର ଠାକୁରଙ୍କୁ ଦର୍ଶନ କଲୁ ଭିତରେ ବସିଲୁ ମନ୍ଦିର ଭିତରେ। ରେ ତା ଦର୍ଶନ ସେଠି କରିବା ପାଇଁ ଲାଗୁ ସେଠି ପୁରା ଯାମ୍। ତାର ଠେଲା ପେଲା ଏମିତି ହେଲା ଯେ ବାହାରକୁ ବାହାରି ପାରିବନି କି ଭିତରକୁ ଆସିପାରିବନି ଏତେ ଜୋରରେ ଭିଡ଼। ତାରେ କଣ କରିବୁ ତାପରେ ସେଠି ଜଣେ ପୋଲିସ ଭାଇ ଥିଲେ କହିଲେ ଏଇପଟେ ଯା ବାହାରେ ଦେଖିକି ଫାଙ୍କା ଅଛି ତାର ଆମେ ଦେଖିକି ସେଇପଟେ ଆମେ ଫାଙ୍କାରେ ଗୋଳିକି ପଳେଇ ଆସିଲୁ। ତାର ନହେଲେ ଏମିତି ଜାକି ହେଇକିନା ଅଣ ନିିଶ୍ୱାସ ହେଇଗଲୁ ପୁରା। ଆଉ ଭଲ ଲାଗିଲା ଯାଇକି ଦର୍ଶନ ବି କଲୁ ଭଲରେ। ଆଉ ଭଲ ଲାଗିଲା ଆଉ ଥରେ ଆମେ ତାହେ ସେଠି ଦର୍ଶନ କରିକି ତାପରେ ଗଲୁ ସବୁ ଗଣେଶଙ୍କର ଲକ୍ଷ ଲକ୍ଷ୍ମୀ ମାବି ମାଁ ଆଙ୍କର ସବୁ ଦର୍ଶନ କଲୁ ଚାରି ଦୁଆର ପଟେ ସବୁ ବୁଲାବୁଲି କଲେ ଦେଖିଲୁ। ତାପରେ ଅଭଡ଼ା ଖାଇଲୁ ତାପରେ ଘର ପାଇଁ କିଛି ନେଇକି ଆସି ଆସିଥିଲୁ ବି ତାପରେ ଆମେ ଗହଲୁ କୋଇଲି ବ ବ ବୈକୁଣ୍ଠ ଜୋରେ ଠାକୁର ବସୁ ମଶମା ମଶଲେ ସେଠିକି ବି ଯାଇଥିଲୁ ସେଠି ଟିକେ ଯାଇକି ଦେଖିଲୁ ଯେତେବେଳେ ଆସ ଗଲ ବି ଆମେ ସେଠିକି ଯାଉ ତାପରେ ସେଠି ଦେଖା ଦେଖି କରିକି ତାପରେ ସବୁ ଭୋଗ କିଣା ପୁଣି ଯୋଉ ପୁରୀ ଯୋଉ ଫେମସ ଯୋଉ ଖୋଜା ଭୋଗଟା ତାକୁ କିଣିକିନା ଆଣିଲୁ। ତାପରେ ସେଠୁ ତାପରେ ସମୁଦ୍ର ତ ଅଭଡ଼ା ଖାଇ ପିଇକି ଠିକ ହେଇଗଲା ଠିକ। ଦିଟା, ତିନ୍ -ଦିଟା ପାଖାପାଖି ହେଇଗଲା। ସେ ତାପରେ ସରିଲା ପରେ ଆମେ ଗଲୁ ସମୁଦ୍ରକୁ। ସମୁଦ୍ରକୂଳେ ତାପରେ ହେତେବେଳକୁ ଗୋଟେ ବେଶି ଏତେ ଖରା ନଥିଲା। ଅକ୍ଟୋବର ମାସ ନା ସେତେବେଳେତେ ଖରା ନଥିଲା ତାହେଲେ ସମୁଦ୍ର କୂଳରେ ଏ ବସିଲୁ ବୁଲାବୁଲି କଲୁ ତାପରେ ସମସ୍ତେ ଯିଏ ଗାଧେଇବା କଥା ସବୁ ଗାଧେଇଲେ ସମୁଦ୍ରରେ ଗାଧା ପାଧା କଲେ ତାପରେ ଆମେ ସେଠୁ ବସିଲୁ ତା ଚାରିଟା ପାଞ୍ଚଟା ବେଳକୁ ତାର ସେଠି ସବୁ। ଓଟରେ ବସିଲେ, ଘୋଡ଼ା ବି ଆସିଥିଲା ତାପରେ ଯିଏ ସବୁ ବିକାଳି ଆସିଥାନ୍ତି ଯୋଉ ଖାଇବା ପାଇଁ ସବୁ ଆଣନ୍ତି ସେଠୁ ଯେ ଯାହା ଖାଇଲା। ତାପରେ ସନ୍ଧ୍ୟାରେ ପୁଣି ଜଳଖିଆ ଆମେ କରିକି ତାପରେ ସେଠୁ ପୁଣି ଆମେ ପଳେଇ ଆସିଲୁ ଘରେ ଆସିକି ତା'ପରେ ସେ ଯାଇଥାନ୍ତୁ ଧଉଳୀ! ବାଟେରେ ଧଉଳି ତା ସନ୍ଧ୍ୟା ହେଇଗଲାଣି ତାର ସ ମନା କଲେ। କଲେ ସ ସନ୍ଧ୍ୟାରେ ଯିବ ଯାଅନି। ସେପଟେ ଟିକେ ଜଙ୍ଗଲ ଏରିଆ ଟା ଆଉ ଏଇନିକା ବନ୍ଦ ଥିବ। କାଇଁ ଯିବେ? ତାଙ୍କର ଲାଇଟ୍ ଶୋ ଟିକେ ଦେଖିବାକୁ ଯାଇଥାନ୍ତୁ। ମନା କଲେ କଣ ଲାଇ ଦେଖ ଖରାପ ଅଛି। ଏବେ ଲାଇଟ୍ ଶୋ ହଉନି। ତାର ଆମେ-ଏ-ମ ଆମ୍ ଆସିଲୁ ହାରି ଫେରିକି ଆଉ।
ଆମେ ବି ଯେତେବେଳେ ଫେରିଲୁ, ଉଁ ସେତେବେଳେ କୋଣାର୍କରେ ଆମେ ରହିଲୁ। କୋଣାର୍କରେ କଣ ହେ ଲାନା, ଆମ୍ ଆମେ ଭାବିଥିଲୁ ରହିବାନି। ସେ କହିଲେ ଯେ ରାତିରେ ଗୋଟେ ଶୋ ହୁଏ। ଲାଇଟ୍ ଶୋ! ମୁଁ କେବେ ଲାଇଟ୍ ଶୋ ଦେଖିନଥିଲି? ତା'ପରେ ଆମେ ରହିଲୁ। ରହିକି ରାତିରେ ଲାଇଟ୍ ଶୋ ହେଲା, ଯାହାହଉ ଦେଖିକି ବହୁତ ଖୁସି ଲାଗିଲା। ଯୋଉଁ ମାନେ ହିନ୍ଦୀରେ ଶୁଣିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ହିନ୍ଦୀରେ ସେ ଶୁଣିପାରିବେ। ଯୋଉଁ ମାନେ ଓଡ଼ିଆରେ ଶୁଣିବାକୁ ଚାହୁଁଛନ୍ତି ଓଡ଼ିଆରେ ଶୁଣିବେ। ତା ଷ୍ଟୋରିଟା-ଆ କୋଣାର୍ ର୍କର ଷ୍ଟୋରୀ। ଆଉ, ସେ କୋଣାର୍କ ମନ୍ଦିର ଉପରେ ସେ ପିକ୍ଚର୍ ଚାଲିବ। ମାନେ ଯେମିତି ଆମେ ଟିଭିି ଦେଖୁଛୁ। ଯେମିତି ପିକ୍ଚରଟି ଚାଲିବ ପୁରା। ତା ବହୁତ ବଢ଼ିଆ ଲାଗିଲା ମତେ। ତାରି ଉପରେ କ୍ୟାମେରା ପଡୁଛି ଉପରୁ। ହେଟା ଚାଲୁଛି ଆଉ। ଆମକୁ ବହୁତ ବଢ଼ିଆ ଲାଗିଲା। ଆ ଯିଏ ହିନ୍ଦୀରେ ଶୁଣିଆ ଯାହଉ, ଯିଏ ଇଂଲିଶ ଯିଏ ଓଡ଼ିଆ, ତାଙ୍କୁ ସବୁ ସ୍ପିକର ଦେଇଦେଲେ, ସମସ୍ତେ କାନରେ ଦେବେ। ନିଜ ନିଜ ଭାଷାରେ ଶୁଣିବେ। ଯିଏ ଯୋଉଥିରେ ଚାହିଁବ। ବହୁତ୍ ବଢ଼ିଆ ଲାଗିଲା। ଆଉ ସେଠି ରହିଲୁ, ସେଦିନ ଟା ରହିକି ତାହା ପର ଦିନକୁ ଉ ଉ ବୁଲାବୁଲି କରି, ତାହା ପରଦିନକୁ ପୁଣି ଫେରିଲୁ ସଖାଳେ।
ଆମେ ବି ସେ କୋଣାର୍କୁ ଯାଇଥିଲୁ? କୋଣାର୍କ ରେ ମଝି ଯୋଉ ଟେଣ୍ଡ ପଡିଥିଲା, ଟେଣ୍ଡ ରେ ଯାଇକି ଯୋଉ ରହିବ, ସେଇ ସମ-ସମୁଦ୍ର କୂଳ ପାଖ୍ ରେ ଟେଣ୍ଡେ ଜଣକା ଟେଣ୍ଡ ମାନେ, ରାତିଟା ତିନ ହଜାର ଟଙ୍କା ନବ। ତା'ପରେ ହେଠେ ବୋଟିଂ ପାଇଁ ବି ସୁବିଧା ଅଛି। ଟେଣ୍ଡ ମାନେ ସେମ୍ ପଇସା ବୁ କିଙ୍ଗ୍ କଦେଲ। ଟେଣ୍ଡ ପାଇଁ ସେ ଦିନ ଯାକ, ସକ୍ ସକାଳୁ ବେଳା ତିନିଥର ଯାକର ଖାଇବାକୁ, ତା'ପରଦିନ ସକାଳୁ ଜଲିଖିଆଟା ବି ଦେଇଦବ। ଆଉ, ସବୁ ରୁହିଁକି ଯାଇକି, ଖାଇ-ଇ ଖିଆ ପିଆ କରିଥିଲୁ ତ, ବୁଲାବୁଲି ପିଲା ସ ବୋଟିଙ୍ଗ୍ କରିଥିଲେ। ଭଲ ଲାଗିଲା ଆଉ। ତାରେ ବୁଲାବୁଲି କରିକି ଆସିଲୁ ଆଉ।
ଆଛା, ଆ ମୁଁ ବି ଆ, ଯେତେବେଳେ କୋଣାର୍କ ତ ଯେତେବେଳେ ଚାହିଁଲେ ଆମେ ଯାଇପାରୁ ପାଖ। କିନ୍ତୁ-ଉ ଆଁ ପୁରୀ ଯିବା ପାଇଁ ଯେତେ ଭାବିଲେ ବି ଏଇଠୁ ତ ଆମର ସବୁ ସୁବିଧା! ଲୋକ କେତେ କେତେ ଦୂରରୁ ହିଁ ଆସୁ ଚନ୍ତି। କିନ୍ତୁ ଆମେ ଭାବିଲେ ବି ଯାଇପାରୁନୁ। ଯେତେବେଳେ ଭଗବାନଙ୍କ କାଳ ଏଇନା ହେଇ ଯାଅ, ମୁଁ ଯାଇପାରୁନି।
ଡୋରି ନ ଲାଗିଲେ, କେହିଁ ଯାଇପାରିବେନି?
ଆମେ ଏତେ ପାଖରେ ରହିିକି ଯଦି ଟ୍ରେନ୍ ରେ ଆମେ ଏଇଠୁ ଯିବୁ। ଏଇନା ତିରିଶ ଟଙ୍କା ନା ଚାଳିଶ ଟଙ୍କା ଦେଲେ ଯାଇ ଷ୍ଟେସନ ରେ ପହଞ୍ଚିବୁ। ପୁରୀ ରେ।
ଆ ହ।
କିନ୍ତୁ ଆମେ ଯାଇ ପାରୁନୁ। ଭାବୁଛୁ ସବୁବେଳେ, କିନ୍ତୁ ଯାଇପାରୁନି। ଏବେ ଆମେ ଯିବାର ଅଛି, ଯାଇଥି ଥାନ୍ତୁ। କିନ୍ତୁ ଆମର ପୁରା ଫାଇନାଲ୍ ହେଇଥିଲା। କିନ୍ତୁ ଏଯଉ ଖରା ହେଲାନି ପ୍ରବଳ ଆମେ ଆଉ ଗଲୁନୁ। କାଇଁ ନା ଏତେ ଖରାରେ କେମିତି ଛିଡା ହବୁ? ଜୀବନ ଛାଡିଯିବ, ଆଗେ ଖରାରେ। ଆଉ ସେଇଥିପାଇଁ ଆଉ ଗଲୁନୁ। ଖରା ଟିକେ କମିଯାଉ ରଜ ଫଜ ସରୁ। ଯିବା ଆଗ ମାସ ଆଡକୁ ଆଉ। ସେଇଥିପାଇଁ ଭାବିଛୁ, ଆଗ ମାସ ଆଡକୁ ଯିବୁ ଆଉ। ହଉ।
ହଉ।